ହାଲା
ଶୁବୁଚି ନା?
ଜାନ୍ ଦେଇ।
ହଁ ଶୁବୁଚି ନା?
ହଁ ନମସ୍କାର।
ହୁଁ ଆଉ ଜୁହାର।
ହେ।
ଆଜି ଆଜି ଅଳିବ କତି ଫୋନ୍ କରିଥିଲି ଅଳିବ ମତେ ସେଦି ଜୁଆର ହଉଚି।
ହାଁ
ଅ।
ଆଉ? ଏ ପିଠା କରୁଚି ମୋ ପୁଅ ନାଗି ପୁଅ ଖାଇବ ଆଉ ମୁଁ ଗୋଟେ ଚାମୁଚା କରି ଖାଇବି ଆଉ।
କି ପିଠା ଲୋ?
ଚକୁଳି।
ଚକୁଳି ବିରି ଚକୁଳି।
ହଁ ଏ ଚାଉଳ ଯୋଉ ଦହି ଅଛି ପୁଅ ତାର ଅ ପିଠା ଦହିରୁ ମଡ଼େଇକି ଖାଇବ ମୁଁ ମୋର ଟିକେ ଚା ଅଛି ତାକୁ ଗରମ କରିଦେଇକି ଖାଇବି ଆଉ। ଏ ବିରି ଆଉ ଖରା ବେଳେ ଆଜି ରୋଷେଇ ନୁହଁ ଭୋଜି ଆଜି ଏଇ ଯୋଉ ସେ ବଡ଼ବାପା ହର ଅଁ ତାଙ୍କର ଘର ପ୍ରଚିଷ୍ଠା କଲେନା?
ହଁ।
ସେ ସେୟାକୁ ଆସିକିରି ରୋଷେଇ କରିବାକୁ ମନା କରିଦେଇକିରି ଗଲେ ଅରୁଆ, ଡ଼ାଲମା ଖ ଟା ସାଗ ଭଜା। ଆଉ ମତେ ଡାକିଲେ ମୁକହିଲି ବଡ଼ବୋଉ ମୁଯିବି ନାଇଁତ ଆଉ ମୁକଲେ ବସିକିରି ମୋଗୋଡ଼ ଘୋଳା ବିି ନ୍ଧା ହବ ମତେ ଭଲ ଲାଗିବନାଇଁତ ମୁହେଟି ଖାଇପାରିବିନି ତାପରେ କଣ କଲେ ନା ସେଏ ଆମ ବୋଉଙ୍କ ସାନବୋଉଙ୍କ ହାତରେ ଦେଇଥିଲେ। ଉଁ ଅରୁୁଆ, ଡ଼ାଲମା, ଖଟା। ହୁଁ। ତାପରେ ମୁକଣ କଲିନା ସେୟାକୁ ଖାଇି ଥିଲି ଆଲୋ ଯେମିତି ଖାଇଥିଲି ସେମିତି ମୋଦିଅ କଣ ହେଲାଯେ ମୁକଣ କରିଚିନା ଶୋଇଲି ଅଧଘଣ୍ଟେଇ ସେବିରି ଅ ବିରି କେତେକର ବିରି ମାନେ ଭହୁତୁ ଅରୁଆ ଚାଉଳ ଏଯମା ଅଢେଇଶ ଭଳିଆ ଥିଲା।
ହଁ।
ମୁଁ ସେଇୟାକୁ ପକେଇକିରି ଇଏ କରିଦେଲି ମୁଁ କହିଲି ପୁଅ ଉଠିଲେ ମୁତାକୁ କହିବି ନହେଲେ ସୁ ସୁଜି ଅଧକିଲେ ଖଣ୍ଡେ ନେଇ ଆସିବ ମୁଁ ଗୋଳେଇକିରି ଇଏ କରିଦେବି। ଆଉ ତାଦେହରେ ଗୋଳେଇଦବି ସେଇ ଇଏ ହେଇଯିବ ସିଏ ଶୋଇ ଶୋଇଲା ଉଠିଲା ଛଅଟାରେ ମୁଆଉ ଛୋଟ ଛୁଆଟା ବୋଲି ତାକୁ ସେଯୋଉ ଗାଁ ଦୋକାନକୁ ଆଉ ପଠେଇଲିନି ନାଇଁତ ଏକା ନାଇଁତ
ହଁ।
ଅନ୍ଧାର ଇଏ, ତାପରେ ବର୍ଷା ପାଗ ଇଏନା ଛୋଟ ଛୁଆ ବରଜାତିରେ ଗାଡ଼ି ମାଡ଼ି ଯାଉ ଛନ୍ତି। ଆଜି ଭଲମନ୍ଦ ଅଛି ମୁସେଇନାଗି ସନ୍ଧ୍ୟା ହେଇଗଲା ବୋଲି ଆଉ ପଠେଇଲିନି।
ବାହାଘର କେତେ ପର୍ଯ୍ୟନ୍ତ ଅଛି?
ଉଁ। କଣ କହୁଚନ୍ତି, ଗୁଣ୍ଡିଚା ବାହୁଡ଼ା ପର୍ଯ୍ୟନ୍ତ ଲାଷ୍ଟେ।
ସିଏ ଯାଇକି ଆଉ ଅଛି ମାସେ କନ୍ଧର।
ହୁଁ, ଜୁଲାଇ ମାସରେ ଶେଷ ଜୁଲାଇ ମାସରେ ଗୁଣ୍ଡିଚା ବାହୁଡ଼ା ନୁହଁକି।
ଓହୋ ଜୁନ୍ ମାସ ଜୁଲାଇ ଆଉ ଜୁନଟା ଏଇ ଅଧା ହେଲାଣି ଆଉ ଜୁଲାଇଟା କଣ ଲାଷ୍ଟ ଏଣ୍ଡ ପର୍ଯ୍ୟନ୍ତ।
ହୁଁ, ନାମୋ ଶ୍ରୀଗୁଣ୍ଡିଚା ବାହୁଡ଼ା କେତେ ତାରିଖରେ କହୁନ?
ଉଁ ଦେଖିନି ଆଉ।
ସେଇଟା ମୋର ଏତେ ଲକ୍ଷ୍ୟ ନାହିଁ ସେଇଥିରେ ଇଏ ଶେଷ। ତାପରେତ ପଳିଆସିବ ଏଇ ଅଣତି
ଏ, ଏଥିରେ
ହୁଁ। ତାପରେ, ହଁ, ହଁ ତାପରେତ ସେଇଠୁତ କେହି କୁଆଡ଼େ ଯି ଯିବେନି ଝିଅ, ବୋହୁ ଭଲ ମନ୍ଦ ସବୁ ଘରେ ରହିବେ ଆଉ।
ଓହୋ। ହଁ, ହଁ ଯୋଉ ବାହାଘର ପରେ ଯୋଉ ଆଉ ଯାଆନ୍ତିନି।
ସେବିରି ଅଧିକ ହେଇଯାଇଚିନା ପିଠାଟା କଣକହିଲ ଉଠୁ ନାହିଁତ ଜମା ଇଏ କରିନାହିଁତ ମୁଁ କହିଲି ହୁଁ। ତାପରେ ପତଳା କଲାଠୁ ଗୋ ଟିକେ ଭାଙ୍ଗିଗଲା ମୁଟିକେ ମୋଟା କରିଚି ପୁଅ ଖାଇବକି ନଖାଇବ ଚିଡିବ ଏଇକଣ।
ତାକୁ ବି ତମର ଖାଇବା କଥା ନୁହଁ।
ହୁଁ।
ତମର ପୁଣି ବିରିି ପିଠା ଖାଇବା କଥା ନୁହଁ।
କାଇଁ ଏଠି ତ ମୁ-ମନା ଫନା କରୁନାହାନ୍ତି।
ଡକ୍ଟର୍ ବି କହିନି?
ନା ଡାକ୍ତର ମତେ କହିଚି ଏଇ ଯଉ ହିମୋଗ୍ଲୋବିନି ପୁରା କମ୍ ବୋଲି କହିଚି ବିଇଟି ଖା ଡାଳିମ୍ବ ଖା ଆଉ ଯେତେ ଶାଗ ସବ୍ଜି ଖା ଆଉ ତମେ କହିଲେ ବିଇଟି, ଗାଜର ଏଇଆକୁ ତମେ ଅ- ଏଇ ଯଉ ଡାଳିମ୍ବ ବିଇଟି କି କହିଲେ ଏଇଆକୁ ଖାଇକିରି ଯେମିତି ତମ ହୋମୋଗ୍ଲୋବିନି ପନ୍ଦର ପରସେଣ୍ଟେ ଉପରକୁ କର ଇଏ କର ନହେଲେ ଏଇ ଯଉ ବିପଦ ଜନକ ବୋଲି ରେଡେ ଇଏ ଦେଇ ଦେଇଚି କାର୍ଡ ଏ-ଦେଇ ଦେଇଚନ୍ତି।
ଓହୋ।
ମୁଁ ହେତିପାଇଁ ଯାଇଥିଲି ମତେ ଡାକିଥିଲା ଅଙ୍ଗନବାଡି ଦିଦି ମତେ କହିଲେ ହେ ଦେଖ ତମର ସଙ୍କଟ ପୁର୍ଣ୍ଣ ବିପଦ ଜନକ ବୋଲି ତମ ନାଗି ରେଡେ କାର୍ଡ ଦେଇ ଦିଆ ହେଇଯାଇଚି ଜାରି କରାଯାଇଚି। ଆଉ ତମେ ପୁଣି ଯିବ ଯଉ ମେଡିକାଲ ତାକୁ ଯାଇକି ଆଗ ହୋମୋଗ୍ଲୋବିନି ଚେକ୍ କରିବ ମତେ କହିଲେ ଡାଳିମ୍ବ ହେରିକା ଆଣି ଖାଇବ ଯେ କିନ୍ତୁ ସତ କଥା ମୁଁ ଏପର୍ଯ୍ୟନ୍ତ ଡାଳିମ୍ବ କେମ୍ ଆଣି ଏପର୍ଯ୍ୟନ୍ତ କୌଣସି ଫଳ ମୂଳ ଭଲ କିଏ ମୁଁ କାହାକୁ କହିବି କିଏ ମତେ ଆଣିକି ଦବ କଣ
ଏଠି କାହାକୁ ତୁ ଖୋସାମତ କରିବୁ ବାଇକି ହେରିକାରେ କିଏ ନେଇକି ଯିବ ଇଏ କରିବ।
ଦିନେ କାହାକୁ ଖାଡେ ଦିଅନ୍ତ ପଇସା
ଏଇ ନା କଣ ହବ କହିଲ ହେଇପାରିବ ଏଇ ଆମ ପୁଅ କୁ ନେଇକରି ଯାଉନାହାନ୍ତି ଯଉ ଗାଡି ଡ୍ରାଇଭର ସେ ଭାଇ ସେଇଆଙ୍କୁ ଦେଲେ ପଇସା
ଦେଲେ ହଁ ତାଙ୍କୁ ଦେଲେ ସେ ସବୁଥିରୁ ସେ ଏକାଠି କେଜିଏ କେଜିଏ ରେ ନେଇଆସିବେ
ସେଇଆକୁ ଆ ବାପା ମତେ କହୁଥିଲେ ନା ଫ୍ରିଜି ନାଇଁ ଯେ ଘର ନାଇଁ ତ ବୁଲି ଏରା ନାଇଁ ବଖରେ ଏ ଯଉ ଘର ସେଇଥିପାଇଁ ଫ୍ରିଜ୍ ସେଇତି କିଛି ଆଣିବାକୁ ମନ କରୁନୁ ଅପା। ନହେଲେ ଏଇ ଖୁଣା ଚାହିଁଲେ ଏଇ ଖୁଣା ଆଣନ୍ତି ଇ କରନ୍ତି
ହଁ।
ଆଉ ଗୋଟେ ରୁମ୍ ରେ ମା ତାଙ୍କର ରହିଲେ ରିଜର୍ଭ ହେଇକିରି ଉଁ -ଆଉ ଗୋ ଗୋଟେ ରୁମ୍ ରେ ଆମେ ଇଏ ଆଉ ଇଏ କ ଇଏ କଲ ଆଉ ମୁଁ ସବୁ ଯା ମୋ ରୁମ୍ ରେ ମାନେ ପ୍ରତ୍ୟେକ ଜିନିଷ ମୋ ରୁମରେ ରଖୁଚି ମା କରୁଚନ୍ତି ବୋଲି ମା ରୁମ୍ କୁ ଟୋଟାଲେ ମାନେ ମ ପାଠ ପଢୁନି କେବଳ ଖାଲି ଖରିକିବାକୁ ଯାଉଚି ଯାହା ସେତିକି।
ଓହୋ।
ନହେଲେ ଠାକୁର କତିରୁୁ ଭଲ ମନ୍ଦ ନା ଶାଶୁ ଶଶୁର ଆସିନାହାନ୍ତି ସିଏ ଆସିବେ ଯାଇଁ କି ଡିସେମ୍ବର ମାସରେ।
ଓହୋ ଏତେ ମାଂସ ଲଙ୍ଗ୍ ଟାଇମ୍ -କେବେ ଠାରୁ ଗଲେଣି?
ଉଁ ତଥାପି ଆସିଥିଲେ ଦି ତିନି ମାସରେ ବାପା ଆସିଥିଲେ ଏବେ ଏଇ ଉଁ -ମାସେ ଖଣ୍ଡରେ ହବ ଆସିଥିଲେ ଏ ଆମ ଜାଗା ଜମିବାଡି ମାପଚୁପ ଯଉ ହେଲେ ସେଇଥିରେ ଆସିଥିଲେ। ଆଉ ରଇଲେ ପାଞ୍ଚ ଛଅ ଦିନ ପଳେଇଗଲେ।
ହଁ।
ଆଉ ହଉଚି ପୁଣି ମା ହେରକା ସେ ଜେଜ ପିଣ୍ଡ ହବ ତ ଉଁ, ଡିସେମ୍ବରରେ
ହୁଁ।
ସେଇ ସେତିକି ବେଳେ ଆସିବେ ଇଏ କରିବେ ଆଉ, ଏ ରହିବେ କି ନ ରହିବେ ସେ ତାଙ୍କ ଉପରେ ରହିଲେ ବି ମନା କରିବିନି ନ ରହିଲେ ବି କହିବିନି କାହିଁ ରହିବନି ବୋଲି।
ହଁ।
ମୁଁ କହିବି କାହିଁକି ଇଏ କରିବି କାହିଁକି, ସେ ଆଜି କଣ ମୋତେ କହିବେ ସେଟା ମୋତେ ଖରାପ ଲାଗିବ। ଏ
ସେ ସେଠି କଣ ବସିଛନ୍ତି?
ହୁଁ, ସିଏ ତ କହୁଛନ୍ତି ଯେ ବାପାଙ୍କ ରୋଷେଇ ବାସ କରିକି ଖାଇବାକୁ ହଇରାଣ ହଉ ଥାନ୍ତି ଯୋଉ ତ ଦେ ବୋଲି ଏ କରିବେ ବୋଲି ରହିଥାନ୍ତି, ସେଣିକି ସେ ଭଗବାନ ଜାଣନ୍ତି ତାଙ୍କର କଣ କର ଛନ୍ତି କଣ ନ କରୁଛନ୍ତି, ପୁଅକୁ ହେଇବା ଦଉ ପୁଅକୁ ବା ଦଉଚି।
ଖାଇବା ପାଇଁ, ଖାଇକି ସେ କଣ ଏଇଖୁଣି ଶୋଇବ?
ଶୋଇବ କେତେବେଳେ ଲୋ?
ଏ ମୁଁ କଣ କରେନା, ଇଏ କରିଦେଇକି ବି ପୁଅକୁ ଖାଇଆ ପିଇଆକୁ ଦେବି, ମୁଁ ଧର ଖାଇବି ପିଇବି ମଜା ଧୁଆ କରିକିରି କଣ କରେ ନା ଶୋଉ ଶୋଉ ମୋର, ଫୋନ୍ ଯଦି ଦେଖିବା କଥା ଦେଖ ଖେ ନନେ ନାଇଁ ତ ଶୀଘ୍ର ଶୋଇପଡେ, ଦିନରେ ଶୋଇଥିଲେ ରାତିରେ ଶୁଏ ଲେଟ୍ ରେ।
ହଁ।
ଆଉ ଦିନରେ ଯଦି ନ ଶୋଇଥିବି ଆସିକିରି ଶୋଉଶୋଉ ଅଧଘଣ୍ଟେ ଘଣ୍ଟାକ ଭିତରେ ମୋତେ ନିଦ ହେଇଯାଇ ଶୋଇପଡେ ଉଠେ ସାଢେ ତିନିଟା ଚାଟା ପୁଅ ଯିବ ନା ପାନ୍ସଟା ସାଢେ ପାନ୍ସଟାରେ।
ହଁ।
ମୁଁ ଉଠିକିରି ପାଣି ଆଣିବି, ତାପରେ ଗାଧେଇବି। ମୁଁ ମୁଁ ଅଗାଧୁଆ ମୌତେ ପୁଅକୁ କରିକି ଦେବାକୁ ବି ଭଲ ଲାଗିବନି। ଏ ରୋଷେଇ ଘରକୁ ପଶିଆକୁ। ମୋର ଗାଧେଇ ପାଧେଇକିରି ପୁଅକୁ ଉଠେଇବି ଉଠେଇକିରି କଣ କରିବି ନା ଖାଇଆ ପିଇଆକୁ ତାକୁ କରି ଧରିି କିରି ଦେ ତାକୁ ସଜବାଜ କରିଦେ ତା ବ୍ୟାଗ୍ ହେରକା ସଜାଡି ଦିଏ ରାତିରୁ। ଟିଫିନି ହେରକା ବନେଇବି, ପାଣି ବୋତଲ ପୁରେଇବି, ତାକୁ ରେଡି କରିବି। ତାକୁ ଆ, ଗାଧେଇ ଦେବି ଇଏ କରିବି ହଁ ଆଉ ଏ ସବୁ କାମ କରୁ କରୁ ଏତେ ବେଳ ହୋ ଇଏ ସରିଯାଏ। ତାପରେ ଚା ସିଏ ବିଦା ହେଇସାଇଲେ ମୁଁ ଠାକୁର ପୂଜା କରେ ଆଉ।
ହଁ। ଉଠୁଚ ଉଠ ବେଣୁ ଷୁ ସାଙ୍ଗେ ଉଠିଯାଅ।
ହୁଁ, ମୁଁ ବେଣୁଷୁ ଉଠିଯାଇକି ଇଏ ନାଇକି ମୋତେ ସବୁ ମନା କରନ୍ତି କହିବେ ତୁ ଶୀଘ୍ର ଉଠିବୁ ନାଇ କରୁନ, ମୁଁ ଶୀଘ୍ର ନ ଉଠିଲେ କିଏ ଅଛି କରିବ ପୁଣି। ମୁଁ ସେଇଥି ନାଇକି ଶୀଘ୍ର ଉଠି ଯାଏ।
ହଁ ବେଣୁସୁ ଉଠି ଗଲେ କାମ ସବୁ ଜାଣିକି ସରିଲା।
ହୁଁ, ହଁ।
ହଁ ସକାଳୁ ଉଠିଗଲେ ସବୁ କାମ ଆମର ଶେଷ।
ହୁଁ।
ମୁଁ ସେଇ ଛଅ ଉଁ, ବେଳେ ବେଳେ ଛଅଟା ଉଠୁଚି, ନହନେ ବେଳେକେରେ ପାନ୍ସଟା, ବେଳେକେ ରାତି ଚାରଟା। ମୁଁ ଉଠିଲା ମାନେ ଆଉ ଶୋଇମିନି ଯଦି ଶୋଇପଡ଼ିନି ମୁଁ କାମ ଭା ଏତେ ବିି କିଛି କାମ ନାହିଁ। ଆଉ ଝିଅ ଯଦି ନ ପ ଝିଅ ଯଦି ତାର ଯଦି କହିଗଲା ମୁଁ ଆଉ କୁଆ ଶୋଇ ଶୋଇପଡୁଚି।
ହୁଁ ଆଉ ଖୁସି ଯାଉ ମୁଁ କହିଲି ଖୁସି ଚାଲିଚନ୍ତି ନା ଆଉ ସେ ଯୋଉ ଏଠିକି?
ନା ନା ମୁଁ ତାକୁ ଏଇ ଗାଁ ସ୍କୁଲରେ ଲେଖେଇ ଦେଇଚି। ସେ ଜଣାନି ସେ ପାଠକୁ ଜମା ଧରୁନି ଇଏ କଣ କରୁନି ସେଠି ଯାହା ଖାଲି କଣ କହନି ପଇସାରା ଖାଲି ଯାହା ସାରିବା କଥା।
ହଁ। ହୁଁ।
ହଁପା।
ଆଉ ଖାଇଆକୁ କଣ କରଚ?
ଖାଇବାକୁ କରଚି ରୁଟି ଆଉ ଘୁଗୁନି କରଛି। ହେଲାକି।
ମ ହୁଁ ମତେ କୋହୁଥିଲେ ପୁଅ କହିଲା ମାମା ଇଟିଲି କରିଦେ ମଟମ୍ ମୁଁ କହିଲି ମ ମଟର ନାଇଁ ତ ଇଟିଲି କଣ କରିବି
ଲି କି ଭଲ ହବ।
ହଁ ମୁଁ କହିଲି ହୋଉ ସେ ଆଣ କାଲି ଥିବ ତୁ ମ ଟର ନେଇ ଆସିଥିବୁ ମୁଁ ଇଏ କରିଦେବି। ଆରେ ଶୁଣ ସିଏ ଗୋଟେ ଦିଟା ଖାଇବ ନେଇଁ ସିଏ ଯୋଉ ବଡ ଇଟିଲି ଛାଞ୍ଚକୁ ତାକୁ ଆଣେ ତାକୁ ଇଏ କର ମୁଁ ସେଇଥିନାଗି ମୁଁ କରିବାକୁ ମନେ ହୁଏ ନାହିଁ ଏଇ ବାପା ହରିକା ଯୋଉ ଆସିଥିଲେ ମା ହରିକା ସେଇଥିରେ ମୁଁ କରିଥିଲି ଇଟଲିି ମା କହିଲେ କର ଇଟଲିି କଲି। ହଁ ଖାଇଥିଲେ ଆଉ ଥରେ ତା ବାପା ଆସିଥିଲେ ସେମତି କହିଲେ ଇଟିଲି କର ଅ ମଟର ତରକାରୀ କର କରଥିଲି ଖାଇଥିଲେ। ଆଉ ଏ ମା ଛୁଆ ଦିଜଣ ତ କଣ କରିବ କଣ ଖାଇବ କହୁନା ମୁଁ ସେଇଥି ନାଗି କରିବାକୁ ମନ କରେନା।